ହୁଁ
ଏଇଠି ଆସିଥିଲି ପଡିଆ ଆଡେ ଆଉ
କଣ ଖେଳ ହଉଚି ନା କଣ?
ହଁ ଆଜି ହେବ ବ୍ୟାଟ୍ ବଲ୍ ଖେଳ ହବ ତ ପଡ଼ିଆଆଡ଼େ ଆସିଲୁ ଆଉ
ସକାଳୁ ଖେଳ ହବ
ଏ ସକାଳୁ ଆସିକି ସବୁ ଟିକେ ସାଇଜ୍ କରଥିଲା
ହଁ
ଆଉ ତମ ଗାଁ ହଁ ପଡିଆ ହେଇଗଲାଣି କାଲି ସନ୍ଧ୍ୟା ବେଳେ କରୁଥିଲେ ଆଜି ଆସିକି ସକାଳ ଟିକେ ଟିକେ କରିଦେଇଛନ୍ତି।
ଏଇଟା କଣ ରଜ ପାଇଁ ହଉଛିକି ଖେଳଟା?
ହଁ ରଜ ପାଇଁ ଆଉ ଆଗରୁ ତ ଦୋଳି ଖେଳୁଥିଲେ ଏବେ ଦୋଳି ଖେଳୁନାହାନ୍ତି। ଯାହାହେଲେ ଗୋଟେ ସମୟ ଯିବା କଥା ଆଉ
ମଜାମସ୍ତି କରି ବ୍ୟାଟବଲ୍ ଖେଳୁଛନ୍ତି ଆଉ ଦୋଳି ଖେଳିବାକୁ ଅଛନ୍ତି ଯେ ଖେଳେଇବାକୁ ନାହାନ୍ତି ଆଉ
ଆଗରୁ ସେଇ ଯୋଉ ଗଛରେ କରାଯାଏ ଦୋଳି ଗୁଡା
ହଁ ଦୋଳି ଦି ପ୍ରକାର ଗୋଟେ ଦଉଡିରେ କରାହେବ ଆଉ ଗୋଟେ ଦିପଟେ କାଠ ଲଗେଇକି ପଟାରେ ବି କରନ୍ତି।
ଓହୋ ଆ ବଡ ଗଛ ଡାଳରେ ନା
ହଁ ଆମ୍ବ ଗଛ ସେ ଆମ୍ବ ଗଛ ଅଧିକାଂଶ କରନ୍ତି।
ଦୋଳି କେବେ ତିଆରି କରିଛ?
ହ ଆ ବାଉଁଶରେ ବା ହୁଏ। ପଟା ଦୋଳି କରାହୋଇଛି ଦଉଡ଼ିରେ ବି କରାହଇଛି
ଏଇ ଯୋଉ ଗୋଟେ ବାଉଁଶରେ ଦୋଳି କରାଯାଏ ଜାଣିଛ?
ହଁ ଗୋଟେ ବାଉଁଶରେ କରାହେଇଥିଲା ତାର ତା ତଳେ ଗୋଟେ
ହୁଁ।
ଲଗା ହେଇଥିବ କି ସେଇଟାରେ ବସିକି ଏପଟ ସେପଟ ହୁଅନ୍ତି ଆଉ।
ହଁ। ଆଉ ଗୋଟେ ସରଦୁଳି ନା କଣ କୁହାଯାଏ ସେଇଟାକୁ ବୋଧେ।
ଲୋକ ସେପଟୁ ଶରଦୋଳି କହନ୍ତି।
ଆଉ ତମ ଗାଁ ଖେଳ ଆକା ହଉଛି।
ନାଇଁ ଆମ ଗାଁ ଆଡେ ହବ।
ହାଲୋ।
ହଁ ଆମ ଗାଁ ଆଡେ ହବ।
ହାଲୋ।
ତମ ଗାଁ ଆଡେ ଖେଳ ହଉଛି।
ହଁ ହବ ଆଉ ଦି ଦିନ ପରେ।
ହଉ।
ଆଉ ତମେ ଖେଳୁଛ ନା ନାଇଁ।
ତମ ଗାଁ ଆଡେ ହଉଛି ଖେଳ।
ହଁ।
ଅଁ ହଁ କୋଉ ଦିନଠୁ ହବ।
ତମେ କେ ପଅର ଦିନଠୁ ହବ।
ତମ ଗାଁ ଟେ ବ୍ୟାଟ ବଲ୍ ମ ହଉଛି ଖେଳ।
ହଁ।
ହଁ ହଉ। ଆଉ କିଛି ଖେଳ ହଉଛି ନା ନାଇଁ ଖାଲି ବ୍ୟାଟ ବଲ।
ହଁ ହଉଛି।